ହାଲୋ।
ହାଲୋ।
ଭାଇ ନମସ୍କାର।
ହଁ ହଁ ନମସ୍କାରେ।
ଆଜ୍ଞା ହଁ କଣ ଆଜି କେମତି କଲ କରିଦେଲେ ମନ ପଡିଗଲା? ହାଲୋ। ହାଲୋ।
କୋଉଠି ତମ ଟାୱାର ପାୱାନି କୋଉଠି ଘର ଭିତରେ ଅଛନ୍ତି ନା ପଦାର ଅ
ଆଜ୍ଞା ଆଜ୍ଞା ଆଜ୍ଞା ଘରେ ବି ତରେ ଅଛି ହଁ କୁହନ୍ତ ଏବେ ଶୁଭିଲା? ହାଲୋ। ଭାଇ ଆପଣ ଆସନ୍ତୁ ଟାୱାର ପାଉନି ଆପଣଙ୍କର।
ହାଲୋ।
ହଁ ଆଜ୍ଞା ମୋର ତ ପୁରା ଫାଇବ ଜି ଚାଲିଛି ଆପଣଙ୍କର ବଧେ ଫୋର୍ ଜି ବି ଚାଲିଚି ସେଇ ନାଗି ଶୁଭୁନି।
ହ।
ଆଜ୍ଞା।
ଭାରି ଅସୁବିଧା କ
ବା। ହଁ ଟିକେ ପଦାକୁ ପଳେଇ ଆସୁନାହାନ୍ତି ଟାୱାର ଟା ପାଉନ ଆଜ୍ଞା। ଆଜ୍ଞା ମୁଁ ପଦାରେ ଅଛି ବା। ହାଲୋ। ଆଜ୍ଞା ଭାଇ ହଁ ହଁ ଏବେ
ଆମର ଏଇଥିରେ ଅତିବାହିତ ପଳେଇଲାଣି ହାଲ ହାଲ ରେ।
ଆଜ୍ଞା ଆଜ୍ଞା ଆଉ ହଉ ଆପଣ କଣ କୋଉଠି ଥିଲେ କି ଟାୱାର ପାଇଲାନି।
ମୁଁ ଟିକେ ଘର ଭିତରୁ ପଦାକୁ ଆସୁ ଆସୁ ଭିତରେ ହାଲ ହାଲ ହଉଛି ତମର ସବୁ ତମର ଟାୱାର ଅଛି ମୋର ଏଠ
ଆଜ୍ଞା ଆଜ୍ଞା ଆମର ଏଠି ପୁରା ଫାଇଭ ଜିବି ଆଉ ଆମର ପୁରା ଏ ଟେଲ ଖୁଣ୍ଟ ଆମ ପାଖରେ ଘର ପାଖରେ। ଅଟୋମେଟିକ ସବୁବେଳେ ଆଜ୍ଞା। ଆଜ୍ଞା କଣ କହୁଥିଲେ ରହିଗଲେ।
ହଁ ମୁଁ କହୁଥିଲି ଯୋଉ ଧୂପ ଦେଇ ସାରିଲଣି?
ନାଇଁ ଧୂପ ଦବାକୁ ଏଇନା ଟାଇମ ଅଛି ସାଢେ ଛ ଟା ବେଳେ ସଞ୍ଜ ଯେତେବେଳେ ହବ ସେତେବେଳେ ଦବ।
ଆପଣ କଣ ସ ସଞ୍ଜ ଆମ ଆଡେ କଣ ସେ ଧୂପ ଦ ଦେଲେଣି।
ତମର ଟାଇମ ଅଛି ନା ଆମର ପାଞ୍ଜିରେ ଲେଖା ହେଇଚି ଏତିକି ସମୟରେ ସଧୁପ ଦିଆ ହୁଏ ମାନେ
ଛଅଟା ସାତ ଛଅଟା ସାଢେ ଛଟା ଭିତରେ ଆଉ।
ହଁ ସେଇ ସାଢେ ଛଅଟା ଭିତରେ ଆ ସାଢେ ଛଅଟାରୁ ହଁ ନାଇଁ ଦେଖିବେ ପାଞ୍ଜିର ସାଇଟ ରେ ଲେଖା ହେଇଥିବ ଏତେଟା ଇଏରେ ଅସ୍ତ ହଉଚି ଅସ୍ତ ତ ହବ ମାନେ ସଞ୍ଚଦବ ଆଉ କଣ ସୂର୍ଯ୍ୟ ମାନେ ସୂର୍ଯ୍ୟ ବୋରିଲେ ସିନା ସଞ୍ଚଦବ। ସୂର୍ଯ୍ୟ ଅସ୍ତ ହେଇନଥିବେ ସେଟା କେମିତି ସଞ୍ଜ ଦବ।
ନାଇଁ ନାଇଁ ସେ ଯଅ ଥିକ ନାହି, ଅସ୍ତ ହେଲେ ହିଁ ଦବ ତେଣୁ ସେ ହଁ ଏଇନା ଦିନ ଦେଖା ଯାଉଛି।
ହୁଁ ଦିନ ତ ଅଛି ତାହେଲେ ମାନେ କଣ ସଞ୍ଜ ହେଇଗଲାଣି ନା କ? ଆମର ଏ ଯେଉ ହନୁମାନ ଠାକୁରଙ୍କ ଏତେ ଘଣ୍ଟି ବି ବାଜିିନି ଭାଇ ଭାଜିଥିଲେ ଜାଣିବ ଟି ସଞ୍ଜ ହେଲା।
ହନୁମାନ ବଡ ଠାକୁର ନା ଛୋଟ ଠାକୁର?
ବର ବନ୍ଦିର ଟେ ମାନେ ତାଙ୍କର ଅଟୋମେଟିକ ଗୋଟେ ଥାଏ ଆମର ମାନେ ବେ ଯନ୍ତ୍ର ଡାକି ମାନେ କଣ କ ବାଜା ଥାଏ ଲାଇନ ବାଲା ବାଜା ଥାଏ ଯୋଉ ଆଜିିକାଲି ବାହାରିଛି। ସେଇଭଳିଆ ଲାଇଟ୍ ଇଏର ଇଲେକ୍ଟ୍ରିକ ବାଲା ଯୋଉଟା। ସେଇଟା ବାଜିଲେ ଜାଣିବ ସଞ୍ଜ ହେଲା କାରଣ ସେଠି ବାଜିଲେ ସେ ସଞ୍ଜ ଆଳତି କରିବେ ହନୁମାନ ଠାକୁର ପାଖରେ। ନଁ ନା ନା ଜାଣିବୁ ଆମର ସଞ୍ଜ ହେଲା ସମତେ ସଞ୍ଜ ଦେବେ।
ଆଜ୍ଞା ଆଜ୍ଞା ଭଉଣୀ ମୋର ଗୋଟା ସାଙ୍ଗ ମତେ ପଚାରୁଛି ଜୀବନରେ କିଛି ଯଦି ଭୁଲ ହେଇଯାଇ ମାନେ ଜୀବନ କିଛି ଭୁଲ ହେଇଯାଏ ତାହେଲେ କିଛି ଫୁଣି ପୁନରାବୃତ୍ତି କିଛି ଫେ ମାନେ ହେଇପାରିବନି।
କେବେ ହବନି ଆଜ୍ଞା ହୁଁ ଭାଇ ଦେଖନ୍ତୁ ଗୋଟେ ଭୁଲ ହେଇଯାଇଛି ସେଇଟା ଯଦି ହବାର ଥିବ ମାନେ କଣ ସେଇଟାକୁ ଆଗ ଚାଁହୁଥିବେ ସେଇଟା ଭୁଲ ନ ହଉ ବୋଲି। ତାର ବି ସଲ୍ୟୁସନ ମୋ ପାଖରେ ତ ମାନେ କିଛି ନାଇଁ ମୁଁ ତ ହିଁ ଜାଣିପାରୁନି ଆପଣ କଣ କହୁଛନ୍ତି ମାନେ ଦେଖନ୍ତୁ। ଭୁଲ ହେଇଯାଇଛି ଗୋଟେ ଜିନିଷ ଟା ସେଇଟା କେବେ ପ୍ରଥମ ଫେ ଫେରିକି ଯାଇକି କରିହବ କି?
ହଁ ନାଇଁ ନାଇଁ ସିଏ କହିବା କଥା ଯେ ପ୍ରଥମ ଥର ଭୁଲ କଲ ଫୁଣି ଦ୍ୱିତୀୟ ଥର ଜାଣିସୁଣି ଭୁଲ
ନାଇଁ ଜମା ନୁହଁ ଜମା ସେଇଟା କରି ହଉଛି ପୁର୍ନବତ୍ତି ହବ କରିବାକୁ ଯିବନି ଜାଣିଲ ଥରେ ଭୁଲ ହେଲା। ଜାଣିପାଇଲ ସେକେଣ୍ଡ ଥର ବି ଜାଣିପାଇଲ ଭୁଲ ହେଲା କାହିଁ ସେ ଭୁଲ ଟାକୁ ବାରମ୍ବାର କରାଯିବି।
ହଁ ସେ ମତେ ପଚାରିଲେ ସମୟ ଗୋଟେ ଏମିତି ହେଲା ମୁଁ ଆଉ ମାନେ ସେ ଭୁଲ ଟା ପୁଣି ବାଧ ହେଲି କରିବସିଵାକୁ ମୁଁ କହିଲି ସେଇଟା ମୁଁ ତ କହିପାରୁନି ଦେଖିବା ଆମର କେବେ ହଁ ହଁ ମୁଁ କହିଲି ଗୋଟେ ସମୟ ଆସେ ସବୁ କିଛି ଜାଣିଥିବ କିନ୍ତୁ ଭୁଲ ହେଇଯିବ।
ହଁ ସେଇଠି ତ କହିବନି ଆମେ ଏଇ ମାତ୍ରେ ତରେ ଭୁଲ ମଣିଷଙ୍କ ମାତ୍ରେ ହିଁ ଭୁଲ। ସେଇଟା କହିବନି ଆମେ ଦେଖ ଘରେ ଗୋଟା କୋଉ କଥା ନାଇ କି ଆମେ ସତ କୋଉ କଉ ମିଛ କହିବାକୁ ପଡୁଛି। ଦଉଛୁ ଯେକୌଣସି ଜିନିଷ ଆଉ ସେଇଟା ଭୁଲ ନା ନାଇଁ ମିଛ କହିବାଟା ହିଁ ଭୁଲ।
ଆଛ ସେଇୟା ଆଉ କହିଲ ହଁ। ସେ ସେ ସେଏ ସାଙ୍ଗଟା କହିଲ ମତେ ସେ ବହୁତ ହଁ କହିଲା ଏମିତିମିତି ହେଲା ମୁଁ କହିଲି ତେ କହିବେ ଦେ କେବେ ସାଙ୍ଗ କହିଲ ଆ ଗୋଟେ ସଲୁସନ ଯୋଉ ଆ ମାନେ ବୁଝି ବିଚାରି। ମୁତେ କେବେ ଜଣେଇବି ଆଉ ଏଇଆ ଆଉ ହେହେ। ହଁ ନାଇଁ ସିଏ କହୁଛି ଯେ ଯେ ମୁଁ ମାନେ ଗୋଟା ଭୁଲ ହେଇଛି। ଜାଣିକି ଏ ଅଜାଣ ମାନେ ହେଇଗଲା ପୁଣ କହୁଚି ସେ କେ ଭୁଲ ଆମେ ଜାଣିକିରି ଆଉ ମୁଁ କହିଲି ୟାର କଣ ମୁଁ କହିବନି ଏଇଟା ତମେ ହିଁ କହିପାରିବ ଏଟ ଆଉ ସମୟ ହିଁ କହିପାରିବ ଆଉ ତମେ ବି ତମର ବି କିଛି ଏଟ ଦୋଷ ରହିବ।
ହ ନା ଭାଇ ଯଦି ଗୋଟେ ଗୋଟେ ଭୁଲ ଅଛି ଆଜ୍ଞା ଯଦି ଜାଣି ଜାଣି ଭୁଲ କହୁଛ ସେଇଟା ତମର ଭୁଲ ଯଦି ଅଜା ହ ରେ ଭଲ ହଉଛି କ ସେଟା ହାତରେ ନାହିଁ।
ଶୁଣ ହ ହଁ ଗୋଟେ କଥା ଶୁଣ ଜାଣିକି ଅ ଭୁଲ ଟା ଶୁଲୋ ଜାଣି କରନ୍ତି କି ଭାବ ଭାବ ଭଉଣୀ। କୌଣସି ଲୋକ କୋ କଥା ଜାଣି ନାହାନ୍ତି ମତେ କହିଲ।
ହଁ ଏଇଟା ତ ହଁ ଜାଣିଥିବେ କିନ୍ତୁ ଗୋଟେ ଗୋଟେ ଅଜାଣତେ ବି ଭୁଲ ହେଇଯାଏ ଭାଇ।
ନାଇଁ ଅଜାଣତେ ଯୋଉ କଥା ଭୁଲ ଗୁରା ହେଇଯିବ ନା ଆଉ କ ସ
ହଁ ବୁଝିପାରିଲି ଜାଣି ଜଣ ତ ବହୁତ କହୁଛ ମଣିଷଙ୍କ ମାତ୍ରାରେ ଭୁଲ ମାନେ କଣ ଜାଣି ଜଣି ସେ ଭୁଲ କରନ୍ତି। ଆଉ ପିଲାମାନେ ଖେଳୁଛନ୍ତି ପାଟି କାହିଁ କରୁଛନ୍ତି ତଙ୍କୁ? ଆଉ ପିଲାମାନେ ଖେଳିବେ ନାଉ କଣ କରିବେ।
ହଁ ଏଇ ବାଆ ଛୁଆ ଏଠି କାଉରୁ ମରୁ ପିଲା ଖାଉଛନ୍ତି ତାମଙ୍କୁ କହୁିଲି ସାଡେ ଯାଏ ଟିକେ ଆମେ ଗୋଟି କଥା ହଉଛି।
ଆଉ ପିଲାମାନେେ ଖେଳିବେନି ଆଉ ତାଙ୍କ ବୟସ ହେଲା ଏନା ଖେଳିବାର। ଆମ ବୟସ ଗଲାଣି ଆମେ ଆଉ କଣ ଖେଳିବୁ।
ନା ନାଇଁ ଆମେ ଆଉ ଖେଳିବା ନାଇ ଏ ଆମେ ହଉଚୁ ପି ଲା କୁଆଡେ ସବୁ ଗଲେଣି ନା ଆଉ କୋଉ କାମ ଧନ୍ଦା କିଏ ବାହାସାହା ହେଇ ବାହାରକୁ ପଳେଇଲାଣି ତାଧିରୁ କିଏ କମ ବୟସରେ ବାହାଘର ବି କାର ହେଇଗଲାଣି।
ହଁ।
ଏଇ ଯୋଉ ସମସ୍ୟା ବିଭିନ୍ନ ଆଉ।
ଆଉ ଏଇନା ଛୁଆଙ୍କୁ ମନା କରନା। ସେଇବା ଛୁଆଙ୍କୁ ହୁଁ ହଁ ସେଇ ସେଇ ସେଇଟା ଭୁଲ ପା ହେଇ ହେଇ ଜାଣିପାଇଲ ତ।
ହଁ ନାଇଁ ଖେଳିବା ନାଇଁ ଆ ଖେଳିବାକୁ ବୟସ ଏ ଏଇ ଏଇ ଯୋଉ ଭୁଲ ଯୋଉ ସାଙ୍ଗ ମାନେ ବର୍ତ୍ତମାନ ମତେ ଯୋ ପଚାରିଲା ସେ ଭୁଲ ତାକୁ ବର୍ତ୍ତମାନ ବୟସ ମାନେ ବୟ ବୟସ କଣ ବୟସ କହିଲେ ସେ ତିରିଶ ଆଉ ତାକୁ ବି ସେଇ ପଚିଶ କିନ୍ତୁ ସେ ଭୁଲ କରି ଚନ୍ତି ମୁ କହିଲି ସେଟା କିଛି ନାହିଁ, ତମେ ତାକୁ ନିଜେ ନିଜେ ଜାଣିଛ ସଂଶୋଧନ
ହଁ ସେ ଦେଖ ଛୁଆ ମାନେ ଭୁଲ କରିିଥିବେ ସେମାନେ ଅଜଣା ଛୁଆନା। ମାନେ ଛୁଆ ମାନେ ସେମାନେ କିଛି ଜାଣନାହାନ୍ତି ଭୁଲ କରୁଚନ୍ତି ସେଇଟା ଜାଣିବ ଠିକ ଅଛି ଆଉ ଯୋଉମାନେ ଜାଣି ଶୁଣି ଭୁଲ କରୁଛନ୍ତି ସେଇଟା କଣ କ୍ଷମା କରିହବ? ଆଉ ଗୋଟେ ଭୁଲ କୁ ବାରମ୍ବାର ବାରମ୍ବାର କରିବ। ସେଇଟା ତମର ଭୁଲ ନା ଆଉ ହଁ ପ୍ରଥମ ଟା ଭୁଲ ହେଲା ଅଜଣାରେ ଠିକ୍ ଅଛି ତାପରେ ବି ସେଇ ଭୁଳି ଟା ଜାଣିଶୁଣି ପୁଣି କରିବ ପୁଣି ଜାଣିଶୁଣି କରିବ। ସେଇଟା ହିଁ ଭୁଲ କହିବେ ଆଉ ସେଇଟା ଜାଣି ନା ସେଇଟା ପାପ ମିଛ କହିବାଟା ପାପ। ଭୁଲ କରିବା ବିି ପାପ। ନାଇଁ ଜୀବନରେ ବି କେବେ ମିଛ କହିବନି ଏଇଟା ସତ କଥା। ମିଛ କେବେ ଜୀବନରେ କହିବ ହଁ ହଁ ସେଇଟା ଅସୁବିଧାରେ ପଡିଚି କହିଲବ।
ନାଇଁ ଅତି ହେ ଅତି କ୍ଲୋଜ କଥା ନାଇଁ ଶୁଣିବା ଦେଖ ଆଉ ଗୋଟେ ଅତି କ୍ଲୋଜ କଥା କହି ହଉନି ଚଳିବ ଆଉ ତାର ଗୋଟା ନ ସେ ଭଳିଆ ଯୋଉ କଥାଗୁଡ଼ାକ ଥା ସବୁ ଜଣାଶୁଣା ଲୋକ ଜାଣିଥିବେ।
ହଁ ସେଇଗୁଟା ମିଛ କହିବେ ପାପ ଆଉ ତମେ ପାପ ଆପ ତ ଜାଣିଚ ଆମେ ମଲା ପରେରେ କୋଉଠି ଭୋଗୀବା ଆଉ ମିଛ କଥା ଆଉ।
ସେଠିକ ଠିକ ନାହିଁ ପୁରା ଦେଖ ମହାଭାରତ ଗୁଡା ନାଇଁ ନଥିଲା। ଯ ମାନେ କହନ୍ ନା ଯୁଧି କଣ ଯୁଧିଷ୍ଠିର ନା କ ମା କୁ କହିଥିଲେ। ଘଟ ତ ଏଇ ଆମ ଏଡେ ଏଇ ଆରମ୍ଭ ହେଇ ହେଇ ହେଇଗଲାଣି। ତମ ସେଡାକୁ ଆରମ୍ଭ ହେଇନି?
ନା ପା ଆମର ଏଠି ବାଜୁନି ବାଜିବ ଜାଣିକି ଆମର ସଞ୍ଜ ହେଲା। ଆମର ଯ ହନୁ ଠାକୁର ନନା ଏବେ ଗ ଲେ, ଆମର ଏଟି ଗୀତ ବାଯୁଚି ଘର ପାଖରେ ଦାଦାଙ୍କର ସେଇଠି ଏବେ ଶଇଲା ତାଙ୍କର ଆଳତି ସୋଇଲା ବନ୍ଦଣା ଶୋଇଲା ସମେତ। ଗଲେ ବୋଉ ହରିକା ଯାଇଥିଲଥିଲେ ସବୁ ବନ୍ଦଣା କରିକି ଆଇଲେ ପୂଜା ସରିଲା। ସେ ଏବେ ଯିବେ ନନା ସେଠିକି ଠାକୁରଙ୍କର ଫୁଲ ସବୁ କାଢିବେ, ପାଣି ଆଣିବେ ପୋଛିବେ ଧୁପ ଲଗଇବେ ବହୁତ କାମ ଅଛନ୍ତି, ଠାକୁରଙ୍କ ସଞ୍ଜ ଦବା ନନା ଯେ ବ୍ରାହ୍ମଣ ସିଏ ଜାଣି ଥିବେ ବା।
ଆଉ ତମ ରାତିରେ ଆଉ କୁଆଡେ ଯିବ, ଆଉ ଆଜି କୁଆଡେ ଭୋଜି ଭୋଜି
ହଟ ତେ ପା
କୋଆଡେ ଅଛି।
ଅଛି ଆଉ।
ଭୋଜି ଅଛି ଭୋଜି ଖାଇବ ଆଉ, ଆଉ ଘରେ ଘରେ ସବୁ କଣ ରୋସ ଇ ହବ ନା ଏଇ ଭୋଜି ସବୁେ ଦେ ନିମନ୍ତ୍ରଣ ସମସ୍ତେ ଆସିବେ।
ଘରେ ସବୁ ସବୁ ଭୋଜି ଖାଇବାକୁ ଯିବେ ଆଉ। ଆଜ୍ଞା ଭାଇ ଶୁବୁଚି।
ହଁ ହଁ କୁହନ୍ତୁ?
କ ନାଇଁ ନାଇଁ କଥା ହଉନାହାନ୍ତି ନା ମୁଁ କହିଲି ଘରେ ତ ସବୁ ଏଇ ପାଖରେ ଭୋଜି ଆଉ ଖାଇବାକୁ ଯିବା ଆଉ।
ହୁଁ। ଆଉ ତମ ତମର କେଇଟା ହେଇଚି ବାଇଶ ଟା ନା ତେଇଶ ଟା କହିଲ।
ଆମର ଆଉ ତେଇଶ ଟା ବେଳିଆ ଆଇଚି ବୋଦେ।
ତେଇଶଟା ଆଉ ମୋ ସାଙ୍ଗରେ ଗୋଟେ କଥାହେଇଯିବ ହେଇ ଯିବ। ତମେ ଧୂପ ଦେଇ ସାରିଲା ପରେ ମୋ ସାଙ୍ଗରେ ଟେ କଥା ହେଇଯିବ ଆଉ କଣ।
ହଁ ଏଇ ଆମ ଏଇ ଜେନେଟର ଭାଜିଲା ଜାଣିଲୁ ଆମର ଏଇଠି ଭୋଜି ଆରମ୍ଭ
ଆଁ।
ମର ଏଇ ଜେନେରେଟର ବାଜିଥିଲା ମାନେ ଜାଣିବ ଭୋଜି ହେଇଗଲା।
ଆଚ୍ଛା ଆଚ୍ଛା।
ହେଇବା ଏଇଥ୍ ହିଁ ଆଉ ଆପଣଙ୍କର ଘରେ କଣ ମାନେ ମା କଣ କରୁଚନ୍ତି?
ମା ଆମର ଶୋଇଚନ୍ତି। ମୁଁ ଏଇନା ଯିବି।
ଅ ହ।
ହଁ ହଁ ନାଇଁ ମୁଁ ଶୋଇକ୍ କେତେବେଳୁ ଉଠିଲିଣିି ମୁଁ ଏ ମା ଶୋଇଚନ୍ତି ମା କୁ ଗଲେ ଟିକେ ପାଣି ପିଏଇଦବା। ପାଣି ପିଇ ଦେଇ ଧୂପ ଦବା ଆଉ ଏଇତ କାମ ଆଉ ଆମର ଆଉ କାମ କଣ। ରାତିରେ ଖାଇବ ରାତିରେ ରୁଟି ରୁଟି କ୍ଷୀର। ଆଉ ଯଦି ହେଲା ଭଜା ଭଜି ଯଦି ହଁ ମା ରୁଟି କ୍ଷୀର ଖାଏ ତାକୁ ସେ ଖାଇପାରୁନି ନା ତାକୁ ସେ ଚକଡି ଖୁଆହଉଚି। ଆଉ ଭଜା ଭଜା ଚୋବେଇ ପାରିବିନି ଯାହା ମୁଁ ଯଦି ଭଜା ଖାଇବି ଭାଜିକ୍ ଖାଇବି ଆଉ ଗୋଟା ଗୋଟା ଏ ଗୁଡା ସାଇଟି ହେଇଚି।
ଆଚ୍ଛା ଆଚ୍ଛା ବାଁ ହାତ ନା ଡାହାଁ ହାତ ଟା? ଓ ହୋ ଠାକୁରଙ୍କ ଦୟାରୁ ଭଲ ହେଇଯାଉ। କେତ୍?
ଏ ଏଇ ହେଲାଣି ବାର ବର୍ଷ ଖଣ୍ଡେ ହେଲାଣି।
ଡକ୍ଟର କିଛି କହୁନାହାନ୍ତି?
ଡକ୍ଟର ଆଉ କଣ କରିବ ଡକ୍ଟର କିଛି ଆଉ ନାହିଁ ଡକ୍ଟର ନା କିଛି କହୁନାହାନ୍ତି।
ହଁ ଅଁ ହଉ ମେଡିକାଲ ସବୁ ଦେଖେଇଲେଣି ନା ମେଡିସିନ ଖାଉଥିବେ?
ହଁ ମେଡିସିନ ଖାଉ ତ ସବୁ ପ୍ରକାର ତା ଦେଇଁ ସବୁ ଅ ସିଏ ରୋଗ ପଶି ରହିଚି। ଏ ଯେ ଖାଇ ପିଇ ଶୋଉ ଯାହା ହବ ଦେଖାଯିବ ଆଉ।
ନାଁ ମ ବିଶ୍ଵାସ ରଖ ଠାକୁର ଅଛନ୍ତି ମାନେ ସବୁ ଅଛି ମନେ ରଖ। ଥିବେ ଆଉ କାଳିଆ ଠାକୁରଙ୍କୁ ଡାକନ୍ତୁ ହଁ। କାଳିଆ ଠାକୁରଙ୍କୁ ଡାକନ୍ତୁ ନା ଠାକୁର ଆମ ଡାକ ନିହାତି ଶୁଣିବେ। ହଁ ଆଉ ଆଉ କଣ ଯା ସଞ୍ଜ ଦେବେ। କହୁଥିଲେ ଆଉ ସଞ୍ଜ ମୁଁ ହଉ ଆଉ ସଞ୍ଜ ଦେଇକି କେବେ କଥା ହେବା ଆଉ। ହଁ ମୁଁ ବୋଉ ଦେବେ ମୁଁ ବୋଉ ଦେବେ ଆଜି ଆଜ୍ଞା ଆଜ୍ଞା। ଆଜ୍ଞା ରଖୁଚି।